ହ୍ୟାଲୋ
ହଁ କଣ କରଥିଲା
ହୋ ସାଙ୍ଗରେ କଣ କରହୁଛୁ ତ
ଏଇ ବସିଥିଲି ତମେ
ହଁ ମୁଁ ବି ବସିଥିଲି ଫୋନ କରିଦେଲି କହିବା ବୋଲି ସାଙ୍ଗ କଣ କରୁଥିଲେ ବୋଲି ଆଉ ଘରେ ସମସ୍ତେ ଭଲ
ହଁ ସମସ୍ତେ ଭଲ
ଆଉ ରଜରେ କେମିତି କଣ ସବୁତ ବୁଲାବୁଲି ଦୋଳି ଖେଲା ଖୋଲି ତମଆଡ଼େ ରଜ କେମିତି କଣ ହଉଚି?
ହଁ ଆମର ଉତ୍ସବ ଭଳିଆ ତ ହୁଏନି ଖାଲି ଦୋଳିରେ ଏ ମାନେ ଖାଲି ଗୋଟେ ଗୋଟେ ଦୋଳି ପଡ଼େ ଏମିତି ନିଶାଣି ଦୋଳି, ପଟା ଦୋଳି। ବାଉଁଶ ଦଳି।
ଆମର ଏପଟରେ ରଜ ଟିକେ ଭଲସେ ହଉ ଯଉ
କଣ କେମିତି ହଉଛି?
ଉତ୍ସବ ଭଳି ହଉଚି, ପ୍ରତିଯୋଗିତା ହଉଚି ଆଉ ଦୋଳି ଖେଳା ଖେଳି ହଉଚି ଆଉ ସମସ୍ତଙ୍କ ଅ ଯୋଉ ସିନେମ ସିନେମାର ଓଡ଼ିଆ ସିନେମାରେ କଳା କାର ବି ଆସୁଚନ୍ତି। ସବୁ। ଉତ୍ସବକୁ ଆସନ୍ତି। ଆଉ ପ୍ରତିଦିନ କିଛି ନା କିଛି କଳାକାର ଆସନ୍ତି। ଦର୍ଶକ ବହୁତ ଖୁସି ହୁଅନ୍ତି ଦେଖିକି ତାଙ୍କୁ ଆଉ। ଆମର ଏମତି ପ୍ର ତ୍ୟେକ ବର୍ଷ ହୁଏ ଏମିତି ଆଉ। ଆଉ ମୀନା ବଜାର ଛୋଟ ମୀନା ବଜାର ପଡିଛି। ଆଉ କିଛି ଖେଳନା ଦୋକାନ ଆଉ ଝିଅ ଛୁଆଙ୍କର ଯେମିତି ସଜବାଜ ଜିନିଷ ବି ବିକରା ବିକ୍ରି ହୁଏ। ଆଉ ଛୋଟ ଛୁଆଙ୍କ ପାଇଁ ବେଲୁନ ଆଉ କିଛି ଖାଇବା ଜିନିଷ, ଏମିତି ପଡ଼ିଚି। ଦୋଳି ପଡ଼ିଚି, ଭଲ ଭଲ ଦୋଳି ବଡ଼ ପିଲାଙ୍କ ପାଇଁ ରାମ ଦୋଳି ଚକିରି ଦୋଳି। ଆଉ । ଏମିତି ଅନ୍ୟାନ୍ୟ ଦୋଳି ସବୁ ପଢିଚି ଆଉ ବହୁତ ଭଲ ସେ ହଉଚି ଆଉ କେବେ ଆସିକି ଆମ ଗାଁ ଆଡେ ବୁଲିକି ଦେଖିକି ଯାଇପାରିବ ଭଲ ଲାଗିବ ବହୁତ।
ହଁ ଡାକିଲେ ନିଶ୍ଚୟ ଯିବି।
ହଁ ସାଙ୍ଗ ଆସିକି ମଉସା ମାଉସୀଙ୍କୁ ଧରିକି ଆସିକି ବୁଲିକି ଦେଖିକି ଯିବ। ବହୁତ ଖୁସି ଲାଗିବ। ଆଉ ଆମ ଘରେ ପିଠା ପଣା ବି ସବୁ ରଜରେ ସବୁ ଗାଁରେ ତ ରଜରେ ପିଠା ପଣା କରନ୍ତି। ଆଉ ପିଠା ପଣା ଖାଇକି ଯିବ। ଭଲସେ ବୁଲି ବୁଲାଇକି ଯିବ ବହୁତ ବହୁତ ଖୁସି ଲାଗିବ ଆଉ।
ତମେ ବି ଆମ ଗାଁ ଆଡେ ଆସିବ।
ହଁ ମୁଁ ଯିବି ନିଶ୍ଚୟ ଯିବି ମୁଁ ଯିବି ମାଙ୍କୁ, ଭାଇଙ୍କୁ ସମସ୍ତଙ୍କୁ ନେଇକି ଯିବି ଆଉ ରଜରେ ତ ସକାଳୁ ଗାଧେଇ ପାଧେଇକି ନୂଆ ଡ୍ରେସ୍ ପିନ୍ଧିକି ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବା ପାଇଁ ଯିବୁ ବୁଲି ବୁଲି ଆସିକି ପୁଣି ପିଠା ପଣା ଯାହା ଖାଇବୁ। ଆଉ ତାପରେ ମହୋତ୍ସବରେ ସାମିଲ ହବୁ। ପ୍ରତିଯୋଗିତା ବି ହୁଏ ଝିଅ ଛୁଆଙ୍କ ପାଇଁ ପୁଚି ଖେଳ କବାଡି ଖେଳ ବୋହୂ ବାଗୁଡ଼ି ଖେ ଖେଳ ଆଉ ଏମିତି ଅନ୍ୟାନ୍ୟ କିଛି ଖେଳ ପୁଅ ପିଲାଙ୍କ ପାଇଁ ତାସ୍ ଖେଳ ଆଉ ସବୁ ଏମତି ପ୍ରତିଯୋଗିତା ହୁଏ। ପ୍ରତିଯୋଗିତାରେ ଯୋଉ ପୂର୍ଣ୍ଣ ହୁଅନ୍ତି ପ୍ରଥମ, ଦ୍ଵିତୀୟ, ତୃତୀୟ ହୁଅନ୍ତି ତାଙ୍କୁ ପୁରସ୍କାର ଦିଆଯାଏ ଆଉ ଏମିତି ସବୁ ଏହିପରି ପାଳନ କରାଯାଏ ଆମର। ହଁ ଆଉ ଗୋଟେ କଥା। ପ୍ରତ୍ୟେକ ଗାଁ ଲୋକ ଯେତିକି ଘର ଥାଏ ସମସ୍ତେ କିଛି ପଇସା ଚାନ୍ଦା ଆଦୟ କରନ୍ତି। ଯେତିକି ଯାହା ଖର୍ଚ୍ଚ ହୁଏ। ତ ମିଳିମିଶି କରନ୍ତି ଆଉ।
ଆମ ଗାଁ ପାଖରେ ବି ସେମିତି ହଉଚି ତମ ଗାଁ ଭଳିଆ। ମାନେ ପୁରା ଦୋଳି ହେଇଚି ଆଉ ସବୁ ଝିଅ ମାନଙ୍କର ପ୍ରତିଯୋଗିତା ହୁଏ ପୁଚି, ଦୋଉଡ଼ିଡିଆଁ ଦଉ ହୁଁ। ଆଉ ତାଙ୍କୁ ଉ
ଆମର ତ ଏବେ ରଜ ଆଗରୁ ମୁଁ ଯେତେବେଳେ ଟିକେ ହ ମୋ ଛୋଟବେଳେ ପିଲା ଥିଲି, ସେତେବେଳେ ରଜ ଆସିବ ମାନେ ଗୋଟେ ମାସ ପୂର୍ବରୁ ପୁରା ବହୁତ ଖୁସି ଲାଗିବ। ନା ଯେ ରଜ କେତେ ଦିନ ପରେ ଆସିଲାଣି। ବହୁତ ଖୁସି ଲାଗିବ। ଘରେ ମାମୁଁ ଘର ଡ୍ରେସ୍ ଦେବେ, ଘରେ ଦେବେ ଆଉ ବହୁତ ଖୁସି ଲାଗେ। ସବୁ ଆଉ ଏବେ ତ ରଜ ଆସିକି ବି ପଳଉଛି କିଛୁ କିଛି ଖୁସି ଆଉ ଏତେ ଲାଗୁନି। ଆଗରୁ ବହୁତ
ଆଗ ପରିକା ଲାଗୁନି ଏବେ ଆଉ।
ହଁ। ସେତେବେଳେ ମୋର ତିନିଦିନ ରଜରେ ତିନି ହଳ ଡ୍ରେସ ହୁଏ। ମାମୁଁ ହଳେ ଦିଅନ୍ତି, ଆଉ ବାପା-ଆ ଆମ ଘର ହଳେ ଦିଅନ୍ତି। ଆଉ ବଡବାପା ହଳେ ଦିଅନ୍ତି ।ତିନି ଦିନ ରଜରେ ମୁଁ ନୂଆ ଡ୍ରେସ ପିନ୍ଧିକି ସାଙ୍ଗ ମାନଙ୍କ ସାଙ୍ଗରେ ସ ସଖାଳୁ ଯିବୁ ଯେ, ଗାଧେଇ ପାାଧେଇ କି ଖାଇ ଖାଇକି ବୁଲିତେ ଯିବୁ ପାଖ ଗାଁକୁ। ବୁଲି ବୁଲି ବୁଲି ବୁଲି କୋଉଠି କୋଳି ଖାଇବୁ? କୋଉଠି ପିଜୁଳି ଖାଇବୁ? ଦେଇକି ସେ ଖରା ବେଳ ଟା ସାରା ବୁଲୁଥିବୁ ଏମିତି। ତାପରେ ଘରୁ ଆସିବୁ। ଘରେ ଆସିକି ପୁଣି ପିଠା ପଣା ଖାଇକି ପୁଣି, ଆଉଥରେ ଚାରିଟା ବେଳେ ପୁଣି, ବୁଲିବା ପାଇଁ ପଳେଇବୁ। ତିନି ଦିନ ସାରା ବହୁତ ମଜା ମସ୍ତି ଆମେ କରୁ ଛୋଟବେଳେ। ଆଉ ଏବେ ଆଉ କାହିଁ ସବୁ? ବୁଲା ତ ମୋବାଇଲ ଧରିକି ବସିଲେ ଆଉ ଦୋଳି କୋଉଠି ପଡୁଛି କୋଉଠି ପଡୁନି? ଏମିତି ସବୁ କରୁଛନ୍ତି ଧୀରେ ଧୀରେ କମି କମି ଆଇଲାଣି ରଜକୁ ମାନିବେ । କି ନାହିଁ ମୁଁ ଜାଣିନି। ଆଗରୁ ରଜ ପୂର୍ବ ଦିନକୁ ପାଣିବୁହା ବୋଲି କହୁଥିଲେ। ପାଣି ବୋହି ସମସ୍ତେ। ଆଉ ଏବେ ସମସ୍ତଙ୍କ ଘରେ ବେ କଳ ଲାଗିଗଲାଣି, ଟ୍ୟାପ ଲାଗିଗଲାଣି, ଯେ ପାଣି ପୁଆ ଇଏ ଟା ବି ଆଉ କିଏ କରୁନାହାନ୍ତି।
ସେଇଆ।
ବୁଝେଇ ଦେଲୁ ଭୁଲିଯାଉଛି ତ। ଆଉ ତମ ସାଙ୍ଗ? ର ରଜରେ କେମିତି କଣ କଟିଲା?
ମୋର ଅ ପରୀକ୍ଷା ଥିଲା ଯେ ଫାଷ୍ଟ ତ ଭାବିଥିଲି ଆସିବିନି ବୋଲି ଏ ହଷ୍ଟେଲ ରୁ। ତାପରେ ତାପରେ, ଘୁଞ୍ଚିଗଲା ଯୋଉ ପଚିଶ ତାରିଖରୁ ଅଠର ତାରିଖରେ ଥିଲା ପଚିଶ ତାରିଖରୁ ଯୋଉ ଘୁଞ୍ଚିଗଲା, ସାଙ୍ଗେ ସାଙ୍ଗେ ଆସିଲି ଭାରି ମଝି ରଜ ଦିନ। ନୋଟ ସେ ଆସୁ ଆସୁ ମୁଁ ଘରକୁ ବ୍ୟାଗ୍ ବସ୍ତାନି ଧରିକି ଆସିଲି। ତାପରେ ସେଇଦିନ ସାରାଟା ଆ ଏତେ ମାନେ ରାସ୍ତା ଆସିଲା ପରେ ଆଉ କିଛି କରିହେଲାନି। କୁଆଡେ? ସବୁ ସାଙ୍ଗମାନଙ୍କ ଘରେ ବୁଲିଲି, ମୋ ପ ସାନ ମାନେ ଖାଇଲି ଖୁଡ଼ିଙ୍କ ଘରେ, ଆମର ଆମ ଗାଁଠୁ ଆଉ ଗୋଟେ ଗୋଟେ କିଲୋମିଟର ଆମ ଗାଁ ବାହାରକୁ ନୂଆ କରିଦେଇଛୁ, ସେଥିଯୋଗୁଁ ଆମ ଗାଁକୁ ଗଲେ ମୁଁ ଖୁଡ଼ି ଘରେ ସବୁ ଖାଏ। ଆଉ ସାଙ୍ଗମାନେ ଦିଅନ୍ତି ଖାଇବା ପାଇଁ, ବୁଲିଲି ରଜରେ ଦୋଳି।ଖେଳିଲି ଆଉ ପାନଟା ମୁଁ ଖାଏନୀ ନୂଆ ଡ୍ରେସ୍ ବି ପିନ୍ଧଥିଲି।
ହଁ ପାନ, କେହି କେହି ଖାଆନ୍ତି କେହିକେହି ଖାଆନ୍ତିନି ଆଉ। ପିଠା କଣ କଣ ଖାଇଲୁ ସାଙ୍ଗ?
ପିଠା ଖାଇଲି ଚକୁଳି ପିଠା, ଆଉ ଯଉ ମୁଆଁ ପିଠା, ଆଉ କଡ଼େଇ ପିଠା।
କୋଉଟା ସବୁଠୁ ଭଲ ଲାଗେ କୋଉ ପିଠା ଟା?
ମତେ ମୁ-ମୁଆଁ ପିଠା ଭଲ ଲାଗେ, ଆଉ କଡେଇ ପିଠା ର ତାର ଯୋଉ-ଉ ତା ଉପର ଯୋଉ ଲେୟାର ଟା, ମଝିଟା ହେଇ ଉପର ଲେୟାର ଟା ଖାଇଦିଏ, ମଝି ଗୁଡା ଖାଇ ରଖିଦିଏ ହେଡା ମୋ ବୋଉ ଖାଏ।
କଡେଇ ପିଠା ଯୋଉଟା ସେଇଟା ପୋଡ ପିଠା ଯୋଉ କୁହନ୍ତି ନା ପତ୍ରରେ ପୋଡନ୍ତି?
ନାହିଁ ନାହିଁ କଡେଇ ଯୋଉଡା ତେ-ତେଲ ମାନେ ଯୋଉ ବିରିର ଯୋଉ ବାଟର ଟା ଯୋଉ ତେଲ ପକେଇକି କଡେଇରେ ଦେଇକି କରନ୍ତି।
ହୁଁ ହୁଁ ହୁଁ। ମତେ ବି-ଇ ଭଲ ଲାଗେ ମତେ ଏ ଯୋଉ ଉ କାକରା ପିଠା ଟା ଭଲ ଲାଗେ ଭିତରେ ଯୋଉ ପୂୁର ଦିଆଯାଇଥାଏ ନଡିଆ ପୁର। ଆଉ ନହଲେ। ଯୋଉ ମଣ୍ଡା ପିଠା। ତା ଭିତରେ ଯୋଉ ଖସା। ଦିଆଯାଇଥାଏ।
ହୁଁ।
ସେଇ ଦିଟା ମତେ ବହୁତ ଭଲ ଲାଗେ ଆଉ ମା ବି ସେଇଟା କରନ୍ତି ମୋ ପାଇଁ ସାନ ଭାଇ ପାଇଁ କରନ୍ତି ସେଗୁଟା ଖାଉ ଆଉ ଚକୁଳି ପିଠା କରନ୍ତି ସବୁ କରନ୍ତି ଆଉ।
ଓ ଭଲ ଆଉ ପିଠାକୁ ଛାଡି ଆଉ ସବୁ ଜିନିଷ ବି ହେଇଥିଲା ମାନେ ଯେମିତିକି ବରା ପକୁଡି ପାାମ୍ପଡ଼ ବୁଲଗୁଲା।
ଆଉ ମାମୁଁ ଘରୁ ଡ୍ରେସ୍ ମାମୁଁ ଘରୁ ଆସିଥିବ ତ ନିଶ୍ଚୟ।
ହଁ ମାମଁ ଘର ଦେଇ ଦେଇଥିଲେ ପଇସା ମୁଁ ଡ୍ରେସ କିଣି ଦେଇଥିଲି ଅନଲାଇନ ଅର୍ଡର କରିଦେଇଥିଲି।
ହଁ ଆଗରୁ ଆମକୁ ରଜ ଆସିବ। ପିଲାମାନୋନ ବଣଜା ଭାଣ୍ଡିଟି ମାନେ ଅନେଇଥିବେ ମାମୁଁ ଘରୁ କଣ କଣ ଆସିବ ଡ୍ରେସ ଆସିବ ଆଉ ସେଟା ବହୁତ ଖୁସି ଲାଗେ। ହଁ ମୁଁ ଆସିବି ଖର୍ଚ୍ଚ ଚାଷ କରିବା ପାଇଁ ପଇସା ଦେବେ ର ଡ୍ରେସ ଆଣିଥିବେ କି ନହେଲେ ସାଙ୍ଗ ନେଇକି ଯିବେ ଡ୍ରେସ ଦୋକାନରୁୁ କିଣିଦେବେ। ଆଉ ଏତ କହୁ ଖୁସି ଲାଗେ।
ହଁ ମ ଟିକେ ମୋ ବାପାଙ୍କ ସହିତ ଟିକେ ବେଶୀ ଭଲ ଲାଗେ ହେଥିଯୋଗୁଁ ମୁଁ ଅଜାହାର ପଇସା ଦିଆନି ମୁଁ ବାପାଙ୍କ ସହିତ ଡ୍ରେସ୍ କିଣିବାକୁ ଯାଏଁ। ଯାହାର ଲୋକଙ୍କ ସହିତ ମୋତେ ଯାଏନି। ଏତେ ମିଶିିବାରେନି ଆଉ।
ହଁ ମତେ ଭଲ ଲାଗେ ବାପା ବି କିଣନ୍ତି ଆଉ ବେଶୀ ମାମୁଁ ବି ସାଙ୍ଗରେ ବହୁତ ମାମୁଁ ଜାଣିପାରନ୍ତି ଯେ ସେ କଣ ପିନ୍ଧିବ କଣ ନାହିଁ ଭଲ ସେ ଦିଅନ୍ତି ମାନେ ଟିକେ ଭଲ ଖର୍ଚ ବାର୍ଚ୍ଚ କରିବା ପାଇଁ ବି ପଇସା ବି ବହୁତ ଦିଅନ୍ତି ମତେ ବେଶୀ ଖୁସି ଲାଗିବ ମାମୁଁ ରଜଗ ହବ ମାନେ ମାମୁଁ ଆଗେ ଆସିବେ ଅନନେଇଥିବ ମାମୁଁଙ୍କୁ ବାଟକୁ କୋଉ ଦିନ ଆସିବେ ଖାଲି ମା କ ପଚାରୁଥିବେ ମା ମାମୁଁ ଆସିବେ ନା ଆସିବେନି? ର ଏମିତି କଥା ହୁଏ ଆଉ ମାଙ୍କ ସହିତ। ଆଉ। ରଜରେ ତିନି ଦିନ ସାରା ଏମିତି ବୁଲିବୁ ସାଙ୍ଗସାଥି ମାନଙ୍କ ସହିତ ଆଉ ସେ ଛୋଟବେଳୁ। ତ ଯାଇକି ଯା ବୁଲାବୁଲି କରିଥିଲୁ ଆଉ ଏବେ ବଡ ହେଲା ପରେ ଯାଇକି ଟିକେ ଯାଇଛି। ଉତ୍ସବ ଫସବ ଦେଖିବୁ କୋଳି ଟିକେ ଖେଳିବୁ ଆଉ ଗାଁ ଦୋକାନ ବଜାରରେ ବରିଥିବ ସବୁନା ବଜାର ମଥୁର କେକ୍ ହଉ। ଲଙ୍କା ଚଉପଉ ଯାହା ଟିକେ ଖାଇ ଖୁଆଇକି ଆସୁଛୁ ଆଉ ଏତେ ଆଉ ବୁଲାବୁଲି ହଉନି ଛୋଟବେଳେ ଯୋଉ ଭଳିଆ ମଜା ଲାଗୁଥିଲା ଆଉ ଏନା ଲାଗୁନି ଆଉ।
ହଁ ଛୋଟବେେଳ ଭଳିଆ ଆଉ ମଜା ହଉନି ଆଉ।
ହ।
ଫୋନ ସମସ୍ତେ ଧରିଲ ନା? ଆଜିିକାଲି?
ଏତେବେଳକୁ ଆମ ଓ ହୁଁ କଲେଜ ପଢିଲା ପର୍ଯ୍ୟନ୍ତ ବି ମୋବାଇଲ ଆମ ଘରେ କି କଣ ନିଜେ ବି ଦେଖିନଥିଲୁ। ଆଉ ଏବେ ତ ସ୍କୁଲ ପାଖରୁ ବି ଛୁଆଙ୍କ ହାତରେ ମୋବାଇଲ ଧରି ଦଉଛନ୍ତି।
ହୁଁ।
ହଉ ସାଙ୍ଗ ତାହେଲେ ମୁଁ ରହୁଛି ଆଉ।
ହଉ ଆଉ।
ଟିକେ କାମ ଅଛି।
ହୁଁ।
ହଉ।